ହ୍ୟାଲୋ
ହ୍ୟାଲୋ
ବଡ଼ ଭାଇ ନମସ୍କାର
ନମସ୍କାର
ଭାଇ କଣ କରୁଛନ୍ତି?
ଏଇ ବସିଥିଲି ଆଉ
ଆଉ ଖିଆ ପିଆ ସରିଲାଣି ନା ଆଉ ରାତି ଆଉ ଟିକେ ଅଧିକ ମଧ୍ୟାହ୍ନ ରାତିରେ ଖିଆପିଆ ହବ
ନାଇଁ ନାଇଁ ଖିଆ ପିଆ ହେଇନି ଟାଇମ ବି ହେଇନି ଆଉ ଖାଇଆ ପିଆ ହବ ଭାଇ ହେରିକା ବାପା ହେରିକା ଆସିବେ ତାପରେ ଯାଇଁକି ଖାଇବୁ ଆଉ
ଆଜ୍ଞା ଆପଣ କଣ କରୁଛନ୍ତି କି ଏବେ?
ଏବେ କିଛି ନାହିଁ ଟିକେ ଏଇ ବିଲ କାମରେ ଲାଗିଛି ରୁଆପୋତା ହବ ତା ଦେହରେ ଟିକେ ଲାଗିଛି ଆଉ
ହଁ କଣ କଣ ଚାଷ ହବ କି ଧାନ ଚାଷ ହବ ବୋଧେ
ହଁ ଧାନ ଚାଷ ହବ ଟିକେ ଏଇ ଯୋଉ ଧାନ ପାଣିରେ ପଡି ଯୋଉ ଗଜା ହୁଏ ନା
ଆଜ୍ଞା ଆଜ୍ଞା
ସେଇଠି ଛାଣୁଛି ପାଣିରୁ ଗଜା ହବ ତାପରେ ଅଖା ପକେଇକି ତାକୁ ଟିକେ ଘୋରେଇବି।
ଆଜ୍ଞା
ଦିଇ ତିନି ଦିନ ପରେ ଗଜା ହେଲା ପରେ ତାକୁ ନେଇ ବିଲରେ ପକେଇବୁ ଆଉ
ଆଉ ବନ୍ଧୁ କଣ ବ୍ୟବସାୟ କରୁଛନ୍ତି ନା କିଛି ବ୍ୟବସାୟ କରୁନାହାନ୍ତି
ବ୍ୟବସାୟ କଣ ସେ ଧାନ ହୁଏ ଆଉ ପରିବା ଚାଷ କିଛି ହୁଏ ପରିବା ନେଇକି ଓ ପରିବା ବିଲର କିଛି ହେଲେ ତାକୁ ନେଇକି ଆମର ବଜାର ଥାଏ ବଜାରରେ ନେଇକି ହାଟରେ ନେଇ ବିକା ବିକି କରୁ
ଆଜ୍ଞା ଆଜ୍ଞା ନା ବନ୍ଧୁ ମୁଁ ପଚାରୁଛି ମୁଁ ଯେମିତି ଆଜ୍ଞା ଏକ ଗାଡି ସୋରୁମରେ ଅଛି ବୁଝିଲେ ନା ଦୁଇ ଚାକିଆ ଯାନ ସୋରୁମ ଆପଣ ଜାଣିଛନ୍ତି। ପ୍ରଚଳିତ ଏକ କମ୍ପାନୀ ହଣ୍ଡା ଗାଡି ବୁଝିଲେ ନା ସେଇ ଗାଡି? ସୋରୁମରେ ମୁଁ ମଧ୍ୟ କାମ କରୁଛି ବୁଝିଲେ।
ଆଜ୍ଞା
ଆଠ ଘଣ୍ଟା କାମ କଲେ ମୋତେ ସେ ତେର ହଜାର ପାଞ୍ଚଶହ ଟଙ୍କା ଦଉଛନ୍ତି ମାସିକ ସାଲେରି ମାନେ ମାସିକ ତାଙ୍କ ଦୈନିକ ଇଏଟା ବୁଝିଲେ?
ଆଉ ଦୈନିକ ଆପଣ ଯାହା କାମ କ ଆପଣଙ୍କୁ ମାସିକ ପାଉଣା ଟା ମିଳେ
ଆଜ୍ଞା ଆଜ୍ଞା ବୁଝିଲି।
ଆଜ୍ଞା ଆଜ୍ଞା।
ମୁଁ ମୁଁ ଯେମିତି ଆଜ୍ଞା କାମ କରୁଚି ଆମର ସେଠି ଏମିତି ଆଜ୍ଞା ଅଛି କଣ କହିଲେ। ଯଦି ଆପଣ ପନ୍ଦର ହଜାର ତ ମାସକୁ ପାଇବେ କାମ ମାନେ ତାଙ୍କ ସୋରୁମ କାମ କରି ବୁଝିଲେ ନା। ଯଦି ଆପଣ ତାଙ୍କ ଗାଡି ମଧ୍ୟ ବିକ୍ରି କରିଦଉଚନ୍ତି କିଛି ଗାଡି ବୁଝିଲେ ନା ଆପଣ ସାଙ୍ଗସାଥି ହଉ କି ଆପଣଙ୍କ କଣ ଯଦି ଆପଣ ଗାଡି ବି ବିକ୍ରୟ କରିଦଉଚନ୍ତି ତାହେଲେ ଆପଣଙ୍କୁ ହଜାର ଟ ଟଙ୍କା ଲେଖା ମାନେ ସବୁ ଗାଡିରେ ମିଳୁଚି ବୁଝିଲେ ନା ଦୁଇ ଚକିଆ ଯାନରେ। ଆମର ଏମିତି ବନ୍ଧୁ ମୁଁ ଭାଇ କାଲି ଆଜ୍ଞା ଦୁଇଟି ଦାନ ଦୁଇଟି ଯାନ ବିକ୍ରୟ କରାଇଲି ବୁଝିଲି ନା ତ ଆଜ୍ଞା ଆମ ମାଲିକ ଖୁସି ହୋଇ ମୋତେ ଦୁଇ ହଜାର ଟଙ୍କା ପୁରସ୍କୃତ ମଧ୍ୟ କରିଥିଲେ।
ନାଇଁ ଆଜ୍ଞା ମୋର ବି ସେ ଧାନ ପରିବା ଚାଷ ହୁଏ ମୁଁ ସେଇଥିରେ ଉପକୃତ ବହୁତ
ଆଜ୍ଞା।
ମୁଁ ଯେତିକି ଚାଷ ବାସ କରେ ଯେତିକି ପରିବା ଅ ଅମଳ କରେ ଯାହା କରେ ତାକୁ ନେଇ ବଜାରରେ ବିକି ଦିଏ। ମୁଁ ଯେତିକି ଗୁଜୁରାଣ ମେଣ୍ଟେଇବା କଥା ପଇସା ମୋର ହେଇଯାଏ ଆଣିକି ଘର ପରିବାର ଚଳାଏ ଆଉ।
ଆଜ୍ଞା ଆପଣଙ୍କ ଆ ଆଜ୍ଞା ଆପଣଙ୍କ ଘରେ ଏବେ ବିଦ୍ୟୁତ ଅଛି ନା ବିଦ୍ୟୁତ ନାହିଁ।
ନାଁ ବିଦ୍ୟୁତ ତ ନାଇଁ ଗମେଣ୍ଟ ସହାୟତା କିଛି ନାହିଁ। ଆମର ଏଇ ଯଉ ଲଠଣ ଏବେ ଯାହା ମିଳେ ସେଇଥିରେ ଟିକେ ଚଳାଚଳି କରୁଚୁ ଆଉ।
ଆଜ୍ଞା ଆଜ୍ଞା ଆମର ମଧ୍ୟ ବିଦ୍ୟୁତ ନଥିଲା। ଭଲ ଅଛନ୍ତି ଭଲ ଅଛି ବୁଝିଲେ ନା ବନ୍ଧୁ
ଆଜ୍ଞା ଆଜ୍ଞା।
ଆମର ଆମର ମଧ୍ୟ ବିଦ୍ୟୁତ ନଥିଲା ତାରଟି ଛିଣ୍ଡି ଯାଇଥିଲା ବୁଝିଲେ ନା।
ଆଜ୍ଞା।
ଆମେ ମଧ୍ୟ ବିବୁ ବିଦ୍ୟୁତ୍ ବିଭାଗକୁ ଯାଇକି ଏକ ଖାରିଜ କରାଇଲୁ ଯେ ଆମ ଏମିତି ତାରଟି ଛିଣ୍ଡି ଯାଇଚି ଆମେ ବହୁତ ଅସୁବିଧାରେ ଅଛୁ ଗରମ ଗୁଳୁ ଗୁଳି ଜୋର ହେଉଚି ଆପଣ ଟିକେ ଆସି କାମ ଟି କରିଦେଲେ ଆମର ବିଦ୍ୟୁତଟି ଆସିଲେ ଆମେ ଚିର ପ୍ରକୃତ ହେବୁ ବୁଝିଲେ। ସେ ମଧ୍ୟ ଆଜି ତାଙ୍କ ଟିମ୍ ତାଙ୍କ ଦଳକୁ ନେଇକି ଆସିଥିଲେ ବୁଝିଲେ ନା।
ଆଜ୍ଞା।
ତାଙ୍କ ଦଳକୁ ନେଇ ଆସି ଏବେ ବର୍ତ୍ତମାନ ସଜାଡ଼ିକି ଗଲେ।
ନାଇଁ ଆମର ଏପଟେ କୌଣସି ସରକାର ସହାୟତା ଆସେନି। କି ସରକାରୀ ଲୋକ କୋଉମାନେ ବି ଆସୁନାହାନ୍ତି। କାହାକୁ କହିଲେ ଟିକେ ବିଦ୍ୟୁତ ପାଇଁ କେହି ବି କିଛି ଶୁଣୁନାହାନ୍ତି।
ଆଜ୍ଞା।
ନ ଶୁଣିବାରୁ ଆମେ ଯାହା ଯେତିକିରେ ଯାହା କରିବା କଥା ଆମେ କରୁଚୁ। ସେ କ୍ଷୀର ହେଇ ସେ ଲ୍ୟାବ ପ୍ୟାବ ଜାଳିକି କୋଉ ଅନ୍ଧାର ହେଇଥାଏ କୋଉ ଦିନ ଘର ରାତିରେ ସାପ ବେଙ୍ଗ ବେଙ୍ଗ ଏଗୁଡାକୁ ମାରି ମୁରି ଆମେ ରାତିରେ ରହୁଚୁ ଆଉ।
ବୁଝିଲି ବନ୍ଧୁ ବହୁତ ବ ମାନେ କଷ୍ଟରେ ଅଛନ୍ତି। ନା?
ଆଜ୍ଞା ବହୁତ କଷ୍ଟ ରହୁଚୁ ସରକାର ସହାୟତା କିଛି ମିଳୁନି କରିବୁ ବା କଣ?
ବନ୍ଧୁ କିଛି ନାହିଁ କଷ୍ଟରେ ଜୀବନ ବଞ୍ଚେଇଲେ ଆପଣ ଆଗକୁ ଭଲ କିଛି ଶିଖିବାକୁ ପାଇଲେ ବୁଝିଲେ ନା। ଆଉ ମୁଁ ବି ଆଶା କରୁଛି ଆପ ଆପଣଙ୍କ ଅସୁବିଧା ଜଲ୍ଦି ଶୀଘ୍ର ତୁରନ୍ତ ସରକାର ଶୁଣନ୍ତୁ ଏବଂ ଆପଣଙ୍କ ପଖେ କିଛି ପଦକ୍ଷେପ ନିଅନ୍ତୁ ଯେମିତି ଆପଣ ସୁଖ ସୁଖମୟ ଜୀବନ କଟାଇବେ ବୁଝିଲେ?
ଆଜ୍ଞା
ବନ୍ଧୁ ଆପଣଙ୍କୁ ଟିକେ ଉପଦେଶ ମାଗୁଛି ଟି ଶୁଣନ୍ତୁ? ଉହଁ ଆଜ୍ଞା ବନ୍ଧୁ ଜଣାଉଛି ଟିକେ ଶୁଣନ୍ତୁ ମୋ କଥା ଫାଷ୍ଟେ ମୁଁ କହୁଛି ବନ୍ଧୁ ମୋର ଏକ ସାନ ଭାଇ ଅଛି ବୁଝିଲେ ନା
ଆଜ୍ଞା
ମୋ ସାନ ଭାଇ ର ଦାନ୍ତ ବହୁତ ଜୋରରେ ବିନ୍ଧା ହେଉଛି ବୁଝିଲେ ଦାନ୍ତ ମଧ୍ୟ ପୋକ ଖାଇଯାଇଛି ତ ବର୍ତ୍ତମାନ ଆମେ ଡକ୍ଟର ପାଖକୁ ଗଲାବେଳେ ସେ କହିଲେ ଯଦି ବିନ୍ଧା ରହୁଛି ତାହେଲେ ଦାନ୍ତ ଆମେ ଉପାଡି ପାରିବୁ ନାହିଁ ବିନ୍ଧା କମିଲେ ଯାଇ ଆମେ ଦାନ୍ତ ଟା ଉପାଡିବୁ ବୁଝିଲେ। ତ ବନ୍ଧୁ ସେ ଛୋଟ ଛୁଆ ଟା ବହୁତ କଷ୍ଟ ଯନ୍ତ୍ରଣା ସହି ପାରୁନି ବୁଝିଲେ। ଆପଣ ଟିକେ କିଛି ଉପଦେଶ ଦିଅନ୍ତୁ ଯେ କଣ ଲଗାଇଲେ କି କଣ ଖାଇଲେ ଦାନ୍ତ ବିନ୍ଧାଟି ଟିକେ କମ୍ ବିନ୍ଧା ବିନ୍ଧି ହେବ ବୁଝିଲେ ନା।
ଖା ଖାର କହିଲେ ଲବଙ୍ଗ ଟିକେ ଯୋଉଗୁ ଗ ହଁ କଜରଙ୍ଗା ଦାନ୍ତ କାଠି ଘଷା ଘଷି
ଆଜ୍ଞା ଆଜ୍ଞା
ମୋର ଯେମିତି କମେଇ ବା କମଥାଏ ସେମିତି ଜେସୁ ପଡ ବା ଏକୋ କଂ କଜରଙ୍ଗା ଦାନ୍ତ କାଠି ଲବଙ୍ଗ ଟା ଦାନ୍ତ ଯୋଉଠି ପୋକ ଖାଇଥାଏ ସେ ଦାନ୍ତ ମୂଳ ରେ ଥୋଇ ଦେବେ ସେ ବିନ୍ଧା ଟା କମି ଯାଏ। ଏବଂ ଦରଜଟା ବି କମିଯାଏ ଆଉ ଏ କଜରଙ୍ଗା ଯୋଉ ଦାନ୍ତକାଠି ଆମର ବଣରେ ମିଳେ ତାକୁ ଘଷା ଘଷି ଅଏ ପ୍ରାୟ ଏଇ ପୋକ ମୋକ କିଛି ଛି ଖାଇନି ଦାନ୍ତ ତାପରେ ଯାଇଁ ଓପାରି ପାରିବେ ଦର୍ଜ ମର୍ଜ କମିଲେ ଯାଇଁ ଓପାରି ପାରିବେ।
ଆଜ୍ଞା ଆଜ୍ଞା ଡକ୍ଟର ମତେ ସେଇ କଥା କହିଥିଲେ ତା ଆପଣ କେଁଉ କହୁଛନ୍ତି ଭଲ ହେଇଯିବ ଆପଣ ଯୋଉ ଦୁଇଟି ଉପଚାର କହିଲେ ସେ ଦୁଇଟି ଉପଚାରରେ କିଛିଟା ପ ଦରଜ କମିବ?
ଆଜ୍ଞା ବହୁତ କି ବହୁତ କିଛି କମିଯିବ ଆପ ଆମେ ବି ସେତ ରେ ସେ ଆମ ପିଲା ବି ସେମାନେ କପୋକ ଖାଏ ମୁଁ ଆମ ପିଲାଙ୍କୁ ବି ଆଣି ଦିଏ।
ଆଜ୍ଞା ଆଜ୍ଞା
ଆମ ପିଲାଙ୍କର ବି ସେମି ତି ପୋକ ମୋକ ଖାଏ ମୁଁ ସେ
ଆଜ୍ଞା ଆଜ୍ଞା ବୁଝିଲି ବୁଝିଲି ବନ୍ଧୁ ଆପଣଙ୍କ କଥା ସ ଆଜ୍ଞା ଆଜ୍ଞା। ବ ଧନ୍ୟବାଦ ଆପଣଙ୍କୁ ଜଣାଉଛି ଆପଣ ବହୁତ ଭଲ ଉପଚାର ମତେ ଦେଲେ ବୁଝିଲେ ବନ୍ଧୁ।
ଆଜ୍ଞା
ହେ ଏଯେ ମୁଁ ବନ୍ଧୁ ଆପଣଙ୍କୁ କହୁଥିଲି କଣ କହିଲେ ଦାନ୍ତଟି ତାର ପୋକ ଖାଇଛି ଯୋଉ ବୁଝିଲେ
ଆଜ୍ଞା
ସେଥିପାଇଁ ସିଏ ବହୁତ ଦୁଃଖିତ ମଧ୍ୟ କାରଣ ସେ ଛୁଆ ବେଳୁ ବହୁତ ମିଠା ଜିନିଷ ଖାଇ ମିଷ୍ଟାନ ଜିନିଷ ଖାଇ ବୁଝିଲେ ନା ତା ଦାନ୍ତ ଦାନ୍ତ ଟିକୁ ନିଜେ ନଷ୍ଟ କରିଛି ଏବଂ ମୋ ସିଏ ଏବେ ତା ଭୁଲ ଟି ବୁଝିପାରୁଛି। କି ହେଲେ ବନ୍ଧୁ ଛୋଟ ଛୁଆ କଣ କହିହବ ଆଉ ତାକୁ ଭୁଲ ତ ହେଇଯାଇଛି ଦାନ୍ତ ଟି ନଷ୍ଟ ହେଇଯାଇଛି ବୁଝିଲେ ବନ୍ଧୁ।
ଆ ଆମେ ବି ଛୁଆବେେଳେ ସେମିତି ମିଠା ମିଠି ଖାଉଥିଲେ। ଜାଣିଲେ ବନ୍ଧୁ ଆମେ ବି ଛୁଆ ବେଳେ ସେମିତି ମି ତା ହେଲେ ଜାତୀୟ ସବୁ ଖାଦ୍ୟ ଖାଉଥିଲେ ଆମ ବି ଦାନ୍ତ ପୋକ ଖାଉ ସେଟା ଆମୁ ଆପଣ ଆମକୁ ବି, ହଁ ତା ଏଇ ଉପଚାର ଆମକୁ ଶିଖେଥିଲେ ଆମେ ଏଇ-ଏଇ ଉପଚାର ଆମ, ଛୁଆ ବତିବି କରୁଛୁ,
ଆଜ୍ଞା,
ପୁଣି କରନ୍ତୁ କମିଯିବ ଏ ଡକ୍ଟରଙ୍କ କତିକି ଗଲେ ଡାକ୍ଟର୍, କହିବ ବଟିକା ଯୋଉ ଥାଏ ବଟିକା ଦବା ପାଇଁ କହିବ ବଟିକା, ଖାଇଲେ ଆଉ ଦରଜ ଟା କମିଯିବ ତାପରେ ତମେ ଆସିକି ଓପାରି ପାରିବ,
ଆଜ୍ଞା ବ ଡକ୍ଟର ମଧ୍ୟ ବଟିକା ଦେଇଛନ୍ତି ହେଲେ ସେ କହିଛନ୍ତି ସବୁବେଳେ ବଟିକା ଖାଇବାଟି ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ବୁଝିଲେ, ସେଥିପାଇଁ ଆମେ ତାକୁ ସବୁବେଳେ ବଟିକା ଦଉନାହୁଁ, ଆମେ ତାକୁ ଦୁଦୁରା ଗଛର ଯୋଉ ଫୁଲ ଆପଣ ଜାଣିଛନ୍ତି? ସେ ଫୁଲର କିଛି ଧଳା ଯେଉଁ ରସ ଥାଏ ତାକୁ ମଧ୍ୟ ତୁଳାରେ ଲଗାଇଥାଏ ଦା ତ ପାଖରେ ଜାକି ଦଉଛୁ ବୁଝିଲେ ସେଥିରେ ମଧ୍ୟ ଟିକେ କିଛି ଆରାମ ମିଳୁଛି କିନ୍ତୁ ଆପଣ ଯ ବୁ ବୁଝିଲେ?
ହଁ ସେ ଉପଚାର ବି ମୁଁ ଜାଣିଛି ସେ ଉପଚାର କଲେ ବି ଶୁଖି ଯାଇ ମାନେ ଆମର ଯୋଉଟା ଦରଜ, ତା କମିଯିବ,
ଆଜ୍ଞା ବନ୍ଧୁ ଉସ୍ ମାନେ, କଣ କହିବି ଆପଣଙ୍କୁ ଘରେ କାହାକୁ ଭଲ ଲାଗୁନି ଜଣେ ଛୋଟ ଭାଇ ଜଣେ ଯନ୍ତ୍ରଣା ପାଉଛି, କାହାକୁ ଘରେ ଭଲ ଲାଗିବ କି ଆପଣ କୁହନ୍ତୁ,
ଯେ ଯେହେତୁ ଭାଇଟା ସା ଛୋଟ୍ ସାନ ଭାଇଟା ଅଛି ଘରେ, ଆଉ ଜଣଙ୍କ ଦେହ ଖରାପ୍ ହେଲେ ଘର ପରିବାର ଆଜ୍ଞା, ଘର ପରିବାର କଷ୍ଟ ହିଁ ରହିବ ନା କଷ୍ଟରେ, ହଁ ସମତି ଭଲ ଲାଗିବନି ଜଣେ ରୋଗରେ ପଡ଼ିଲେ,
ଆଜ୍ଞା ମୁଁ ବର୍ତ୍ତମାନ ବନ୍ଧୁ ଆସିଲି ଟିକେ, ଆଜ୍ଞା-ଆଜ୍ଞା ଠିକ୍ ବନ୍ଧୁ ମୁଁ ବର୍ତ୍ତମାନ ଏବେ ଆସିଥିଲି ଯେତେବେଳେ କାମ ସାରିକି ମୋର, ହଣ୍ଡା ସୋରୁମ ରୁ ବୁଝିଲେ?
ଆଜ୍ଞା,
ଆସିଲା ବେକୁ ମଧ୍ୟ ସିଏ କାନ୍ଦୁଥିଲା ଦେଖି ଭଲ ଲାଗିଲାଣି ବନ୍ଧୁ ବୁଝିଲେ ଏବେ ତାକୁ ବାଧ୍ୟରେ, ଏକ ଦାନ୍ତବିନ୍ଧା ଏକ ମେଡ଼ିସିନ ଦେଇକି ଆଇଛି ବୁଝିଲେ ଏବେଟିିକେ ଆରାମରେ ଅଛି, ସେ ଭଲରେ, ଲାଗିଲା କଥା ହେଇଗଲି ମୁଁ କ ଟିକେ କଥା ହେଇଗଲେ ବନ୍ଧୁ ସହିତ ଟିକେ ଭଲ ଲାଗିବ ବୁଝିଲେ ବନ୍ଧୁ?
ଆଜ୍ଞା, ସେ ଜିନିଷ ଟା ହବ ଜଣ, ଆପ୍ ଜଣଙ୍କ ଦେହ ଘରେ ଖରାପ୍ ରହିଲେ ଘର ପରିବାର କାହାକୁ ଭଲ ଲାଗିବନି,
ଆଜ୍ଞା ଜାଣିଛନ୍ତି ଆଜ୍ଞା-ଆଜ୍ଞା,
ସେ ସମୟ କାଳ ବି ପାତ୍ର ଠିକ୍ ଠାକ୍ ନାହିଁ ବନ୍ଧୁ ଜାଣିଲେ କି, କାହାକୁ କେତେବେଳେ କୋଉ ରୋଗ ହୁଏ, କଣ ହୁଏ କି ଜଣା ପଡ଼େ ନା କାହାକୁ ବି କହିକି ଆସେ ନା କୌଣସି ରୋଗ,
ଠିକ୍ କଥା ବନ୍ଧୁ ତାର ପୁଣି ଆକୁ, ଆଜ୍ଞା ସେଇଟା ତ ଠିକ୍ କହୁଛନ୍ତି କିନ୍ତ ଆଜ୍ଞା ଏଇ ଦାନ୍ତ ବିନ୍ଧା କଥା ଆଉ କଁ କିଏ କହିବ, ଯେତେ ରାତି ହଉଛି ରାତିରେ ତ ରୋଗ ଅଧିକ ବଢ଼େ ତ ରାତିରେ ପୁଣି ତାର ଏଇନାକେ ରୋଗ ବଢ଼ିବ, ଯଦି ବିନ୍ଧା ବିନ୍ଧି ହେଲା ଆଜ୍ଞା,
ଆ ଆପଣ ରାତିରେ ଯେତେବେଳେ ଖାଇକି ଶୋଉଛନ୍ତି ଟିକେ ଆପଣ ଓ, ହ ଆପଣ ଦାନ୍ତ ଘଷା ହଉ କି ଦାନ୍ତ କାଠି ହଉ ଟିକେ ଘଷିକି ରାତିରେ ଖାଇକି। ଶୋଇ ଶୋଇବେ ମୁହଁ ଟା ଧୋଇ କାହିଁକି ନା ଖାଇ ସାରିଲା ପରେ ଯୋଉ ଆମର ଖାଦ୍ୟ ଟା ରହିଥାଏ ଦାନ୍ତ ମୂଳେ।
ଆଜ୍ଞା ଆଜ୍ଞା ଠିକ୍ କହିଲେ ବନ୍ଧୁ ଠିକ୍ କହିଲେ ଆପଣ ଭଲ କଥା କହୁଛନ୍ତି। ଆଜ୍ଞା ଆଜ୍ଞା।
ସେୟା ଖାଇସାରିଲା ପରେ ଦାନ୍ତ ଟା ଟିକେ ଘଷିଦବା ଦାନ୍ତ କାଠିରେ କିମ୍ବା ଆପଣଙ୍କ ତ ଘସା ଥିବ ଯେ କୌଣସି ରେ ଘସୁଛନ୍ତି ଘଷି ଦେଇକି ଭଲ ସେ ମୁହ ଟା ଧୋଇକି ଆପଣ।
ବୁଝିଲୁ ଆଜ୍ଞା। ଆଜ୍ଞା ବନ୍ଧୁ ଭଲ ଉପଚ ଉପଦେଶ ଆପଣ ଦେଇଛନ୍ତି ମୁଁ ନିଶ୍ଚୟ ମଧ୍ୟ ଏଇ ଉପଦେଶ ମାନିବି ମୁଁ ଆମ ଘ ର ଲୋକ ମଧ୍ୟ ସମସ୍ତଙ୍କୁ ଜଣାଇବି। ଏଇ ଉପଦେଶଟି ମାନନ୍ତୁ ଏବଂ ମୋ ସାନ ଭାଇକୁ ମଧ୍ୟ କହିବି ସେ ମ ଧ୍ୟ ବନ୍ଧୁ ଏଇ ଉପଦେଶଟି ମାନିଲେ ବରଂ ଆ-ଆଗ ଆଗାମୀ। ଦିନରେ ତାର ଆଉ କୌଣସି ଦାନ୍ତ ମଧ୍ୟ ପୋକ ଖାଇବ ନାହିଁ ବୁଝିଲେ ହଉ ବନ୍ଧୁ। ଧନ୍ୟବାଦ ମୁଁ ରହୁଛି ଆଜ୍ଞା ବୁଝିଲେ।
ଆଜ୍ଞା ଆଜ୍ଞା।